ହ୍ୟାଲୋ, ହୁଁ କଣ କରୁଛ?
ଏ ପିଲାମାନଙ୍କର କୋଶ୍ଚେନ୍ ତିଆରି କରୁଛି।
କଁ କହିଲେ?
ପିଲାଙ୍କର କୋଶ୍ଚିନ୍ ତିଆରି କରୁଚି।
ଅହଁ, ହଁ କଣ ପଢ଼ଉଛନ୍ତି ପିଲାଙ୍କୁ? ଏ ମୁଁ ବି ସେଇ ବସିଥିଲି ଲାଇବ୍ରେରୀରୁୁ ଆସିି ବସିଛି ଆଉ।
ଓହୋ।
କଣ ଟିୟୁସନ୍ କରଉଛନ୍ତି ନା ମାନେ ଏମିତି କଣ?
କୋଚିଙ୍ଗ୍।
ଆଚ୍ଛା ଆଚ୍ଛା।
ଆଉ କଣ ଖାଇଛ ଆଜି?
ହଁ ଖାଇଥିଲି ଭାତ ଆଉ ଛୋଲେ ତରକାରୀ ଖାଇ ଥିଲି ଆଉ ସାଲାଡ଼ ହେରିକା, ତମେ?
ମୁଁ ଏଇ ଭାତ ଡାଲମା ଖାଇଥିଲି ଆଜି ସାଧା।
ହଁ ହଁ କଣ ଥଣ୍ଡା ହେଇଯାଇଛି?
ହଁ ଥଣ୍ଡା ହେଇଯାଇଛି ଟିକେ ଦେହଟା।
ମେଡ଼ିସିନ୍ ଫେଡ଼ିସିନ୍ ଖାଇଲୁଣି କି ନାଇଁ?
ହଁ ଖାଇଛି, ଆଉ ଭଲ ଅଛି ଦେହ?
ହଁ ମୋ ଦେହ ଭଲ ଅଛି।
ଘରେ ସବୁ କଁ କରୁଛନ୍ତି?
ଅଁ ମୁଁ ବାହାରେ ରହୁଛି ତ ଘରେ ବି ସେ କଣ ଏବେତ ଚା ମୁଁ ଭୁବନେଶ୍ୱରରେ ରହୁଛି।
ଓହୋ କଁ ପଢାପଢ଼ି ଚାଲିଛି? ଓହୋ। ଭୁବେଶ୍ବରରେ କଉଠି ରହୁଛ?
ଭୁବନେଶ୍ୱରର ମୁଁ ରହୁଛି ଏପଟେ ବରମୁଣ୍ଡା ପଟେ ରହୁଛି।
ଆଉ ଆପଣଙ୍କ ଘରେ ସବୁ କଁ କରୁଛନ୍ତି?
ଏଠି ସବୁ ବସିଚନ୍ତି ଆଉ।
ସମସ୍ତଙ୍କ ଦେହ ଭଲ ଅଛି?
ହଁ ଟିକେ ହଁ ଭଲ ଅଛି, ଆଉ ପାଗ ଚେଞ୍ଜ ହେଲାନା।
ହଁ ତମକୁ ବହୁତ ବୋଧେ ସିଭିିୟର ପରେ ଥଣ୍ଡା ହେଇଯାଇଛି।
ହଁ ଜୋର ସନ୍ଦା ହେଇଗଲା।
ହୁଁ ହୁଁ ହୁଁ, ପାଗ ତାପରେ ବର୍ଷା ଯୋଉ କଣ୍ଟିନ୍ୟୁ କରୁଚି
ଆଜି ମୁଁ ଥଣ୍ଡା ହେଇଗଲାଣି ସେ ଯାହା ଥଣ୍ଡା ହେଇଥିଲା ମୁଁ ଦିଇଟାରେ ପଳେଇଲି ବର୍ଷାରେ ଟିକେ ଟିସନ୍ ତ ସେଥିପାଇଁ ଟିକେ ବେଶୀ ଥଣ୍ଡା ହେଇଯାଇଛି ମତେ ଲାଗୁଛି।
ହଁ ସେଇଆ ହେଇଥିବ, ଏଇ ନହେଲେ ନାଲି ଚାହା ଟିକେ କରିକି ପିଇ ଦିଅନ୍ତୁ ଯେ ଟିକେ ଭଲ୍ ଲାଗିବ। ଅଦା ଫଦା ଟିକେ ବହୁତ ମାନେ ବହୁତ ମାତ୍ରାରେ ଟିକେ ଅଦା ପକେଇବେ ଭଲ ଲାଗିବ
ହଁ ଦେଖିଆ
ଆଉ କଣ ପଢ଼ାପଢ଼ି ସରିଛି କଣ?
ହଁ ମୋର ବି-କ-ମ କରୁଥିଲି ଗ୍ରାଜୁଏସନରେ ସବୁ ସରିଯାଇଛି। ଗ୍ରାଜୁଏସନ ପରେ ହିଁ ତ ଆସିକି ଏପଟେ କମ୍ପିେଟିଭ୍ କରୁଛି ଆଉ। ବର୍ଷେ ନେଲି କୋଚିଂ ତାପରେ ଏବେ ନିଜେ ପ୍ରିପାରେସନ ହଉଛି ଆଉ।
ଆଉ ତମେ କଣ ପଢ଼ାପଢ଼ି କରିଛ?
ମୁଁ ଏଡେ ତ କୋଚିଙ୍ଗ ନେଇଛି ପଢ଼େଇବା ପାଇଁ ଆଉ ନାଁ ମୁଁ ପିଜି କରିଛି ଡିଷ୍ଟଷ୍ଟାନ୍ସରେ।
କୋଉଠି ପିଜି କରୁଛ?
ମୁଁ ପିଜି କରୁଛି ଇଏ ରେ ସମ୍ବଲପୁର ଉପର ୟୁନିଭସିଟି ରେ। ଡିଷ୍ଟାନ୍ସରେ।
ଆଚ୍ଛା, ଆଚ୍ଛା ଅନର୍ସ କଣ ମାନେ କୋଉ ପେ ପର ଇଏ ରେ କରୁଛ, ଆଛା
ତମର କୋଉଟା ଘର?
ଆମର ନୟାଗଡ଼।
ପ୍ରପର ନୟାଗଡ଼ ନା ନୟାଗଡ଼ ପାଖରେ କୋଉଠି?
ନୟାଗଡ଼ ପ୍ରପର ନୟାଗଡ଼ ନୁହେଁ ସେ ନୟାଗଡ଼ ଆହୁରି ରହିବ କୋଡ଼ିଏ କିଲୋମିଟର ଆଉ।
ଆଚ୍ଛା।
ହୁଁ, ତମ ଘର କୋଉଠି?
ମୋର ବି ସେ ନୟାଗଡ଼, ନୟାଗଡ଼ ଆଗକୁ ଅଛି ଯୋଉ ଓଡଗାଁ ଅଛି
ହଁ, ହଁ ଓଡ଼ଗାଁ ରେ।
ହଁ।
ଓହୋ ଆଉ ଦେହ ଭଲ ଅଛି?
ହଁ, ମୋ ଦେହ ଭଲ ଅଛି।
କୋଉ କ୍ଲାସ୍ ପିଲାଙ୍କୁ କୋଚିଂ କରଉଛ?
ମୁଁ ଟେନ୍ଥ ପିଲାଙ୍କୁ ପଢ଼ଉଛି ପୁଣି ଓ-ଏ-ବି ଓ-ଏ-ବି ପିଲାଙ୍କୁ ସାଂସ୍କିଟି ପଢ଼ଉଛି। ନାଇ ସିକ୍ସ, ସେଭେନ, ଏଇଟି। ଆଉ ଟେନ୍ଥ ପିଲାଙ୍କର ର ସାଇନ୍ସ ପଢ଼େଇ ଦଉଛି, ମ୍ୟାଥ ରିଯୋନୀଙ୍ଗ କେତେବେଳେ କେମିତି ପଢେଇ ଦଉଛି। ସାନ୍ସ୍କିଟି ଆଉ।
କଲେଜ ପରେ ସବୁ
କଲେଜ ସବୁ ଆମ ଘର ହଉଛି ପପର୍ ବଡମ୍ବା। କିନ୍ତୁ ମୁଁ ରହୁ ଛି ନୟାଗଡ଼। ମୁଁ ରହୁଛି ଏବେ ମାଉସୀ ଘରେ ରହୁଛି।
ଅ, ହଁ, ହଁ, କଲେଜ ତମର କୋଉଠି?
କଲେଜ ହଉଛି ନୂଆ ଗାଁରେ।
ଅଁ ହୋ। ବାବା ତମକୁ କେତେ ଜୋର ସେ ଥଣ୍ଡା ହେଇଛି।
ହଁ ବା ଜୋରରେ ଥଣ୍ଡା ହେଇଗଲାଣି ଏବେ କାହିଁକିନା ବର୍ଷା ହେଉଥିଲା ମୁଁ ଛତା ନେଇକି ପଳେଇଥିଲି
ଓଁ ହଁ।
ତ ବାହାରେ ପାଗ ଚେଞ୍ଜ ହଉଛି ଥଣ୍ଡା ଟା ବି ସେମିତି ହେଇଗଲାଣି ଜୋର ଯାହା ସକାଳୁ ଟିକେ ଲାଗୁଥିଲା ମୁଁ ଭାବିଲି ଯିବିନି ବୋଲି ମନା କରିଥିଲି ସାର୍ ଙ୍କୁ ତାପରେ ଏଠୁ ସାର ଆଉଁ ଏଥର ଫୋନ୍ କଲେ। ମୁଁ ସ୍କୁଲ ସାର ଏ ଅଁ ମନାକରିକି ଆଇଥିଲି ମର୍ଣ୍ଣିଙ୍ଗରେ ସାର ଙ୍କୁ କହିଲି ଏବେ ଯିବି ହେରି। ଇଭିନିଂ ରେ ଆଉ ଯିବିନି ଆଉଁ ବୋଲେ ଏଇ ଦେ ଗଲି ଦିଟା ଯାଉଛିି ହେରି ଆଉ ପିଲା ଗୁଡା ଆସିଥିବେ ପୁଣି। ସେଥିପାଇଁ ଆଉ ପଳେଇଲି ଆଉ।
ବର୍ଷା ତ ଏବେ କଣ୍ଟିନ୍ୟୁ ଚାଲିଛି ପୁରା
ହଁ ବା ବନ୍ଦ ନାଇଁ ତ ଆଉଁ
ସେଅଁ ପକୋଉଛି। ତାପରେ ରହିଯାଉଛି ଆଉଥରେ ପକଉଛି ଚଲେଇଛି ତାର ଭାରି ଇରିଟେଟ କରିସାରିଲାଣି।
ହଁ ବା ନାଇଁ ନାଁ ମଝିରେ ଗରମ ହଉଥିଲା ବାହାରିଜୋରରେ ଏବେ ଏଠି ଦି ଦିନି ହେଲା ଏପଟେ ବର୍ଷା ହଉଛି।
ନାଁ ନାଁ ଏପଟେ ଭୁବନେଶ୍ଵର ତ କଣ୍ଟିନ୍ୟୁ ପକେଇ ଚାଲିଛି ଏକାଳେ ସକାଳେ ପକ କହିଲେ ଦିନ ଯାକ ଛାଡ଼ି ଯାଉଛି। ରାତି ରାତି ରେ ପୁଣି ପକଉଛି ଏଇଭଳିଆ ପୁରା ଆଜି ପୁରା ଦିନ ଯାକ କଣ୍ଟିନ୍ୟୁ ଚାଲିଛି ତାର
ଆଜିିବାଁଁ ହଁ ଆଜି ତ ଚାଲିଛି ଏଇଠି ଆଉ। ମାନେ ଛାଡିଥିଲା ସାଢେ ଏ ସାଢ଼େ ଆଠଟା ନଅଟା ଯାକେଁ ବର୍ଷା ହଉନଥିଲା।
ହଁ।
ତା ପରଠୁଁ ତ ବର୍ଷା ଚାଲିଛି ଯେ ଚାଲିଛି ଏଯାଏଁ ବନ୍ଦ ହେଇନ ଆଉ। ଲଘୁଚାପ ତ ଅଛି ଆଉଁ।
ହଁ ବା ସେ ଲଘୁଚାପ ଅଛି କଣ ଛଅ ସାତ ଆଠେ ବୋଲି କହୁଛନ୍ତି।
ସୁରଂ ହେଁ
ତମେ ମାନେ ଆଗ କହିଯାଅଁ। ହଁ ସବୁଭଲ ତମ ଯୋଉଁ ମାନେ କୋଉଁ କୋଉଁଠି କୋଚିଂ କରିବାକୁ କୋଚିଂ ସେଣ୍ଟର ଟା ସେଠି କୋଚିଂ କରିବାକୁ ଯାଉଛ।
ହଁ ଗୋଯେ ଗୋଟେ କୋଚିଂ ଖୋଲିଛି ସସେଠିକି ଯାଉଛି ପଢିବା ପାଇଁ ଆଉ।
ଆଚ୍ଛା ଆଚ୍ଛା। ମାନେ ସେମିତି କିଛି ସବଜେକ୍ଟ ୱାଇଜ ନାଁ ଯାହାବି ସବଜେକ୍ଟ ହେଲେ ବି ଚଳିବ।
ନାଁ ନାଁ ସବଜେକ୍ଟ ମୋର ହଉଛି ସାସଂସ୍କୃଡ଼ି ତ ୱାଫେ ହେଇଗଲା ପିଲାଙ୍କର ଆଦର୍ଶ ପିଲାଙ୍କର ମୁଁ ସାସଂସ୍କୃଡ଼ି ପଢଉଛି କିନ୍ତୁ ବାକି ଟେନଥେ ଯେନ୍ରାଲ ପିଲା ନାଁ ସେମାନେ ତ ସେ ସେମାନଙ୍କର ସୁରଂ ଅଁ ଲାଇଫ୍ ସାଇନ୍ସ ପୁଢ଼େଇ ଦଉଛି। ମ୍ୟାଥ୍ ଆଉଁ ଯୋଗ୍ରାଫି ମୁଁ ପଢ଼େଇ ଦଉଛି ଆଉ।
ଆଉ ତମର ପ୍ଲସ ଟୁ ସୁ ପ୍ଲସ୍ ଟୁ ପିଲାଙ୍କୁ ବି ପଢଉଛ?
ହୁଁ।
ହଁ। ପ୍ଲସ ଟୁ ପ୍ଲସ ଥ୍ରୀ ସେଇ ଗୋଟେ କଲେଜରେ ତମର।
ନାଁ ନାଁ ଅନାଁ ନାଁ ନାଁ ମୋର ପ୍ଲସ୍ ଟୁ ଗଭର୍ଣ୍ଣମେଣ୍ଟ ପ୍ଲସ୍ ଥ୍ରୀ ପ୍ରାଇଭେଟ୍।
ଆଚ୍ଛା।
ତମର ସବୁ କୋଉଠି ନୟାଗଡ ନା ଭୁବନେଶ୍ବରରେ ରହି ପଡୁଛି।
ମୁଁ ନୟାଗଡ।
ଓହୋ ଅଟୋନୋମସ?
ହଁ ଅଟୋନମସ୍ରେ।
ମୁଁ ତ ପିଜି ସେଠି ଏକ୍ଜାମ ଦଉଛି ଏବେ ଆଉ।
ଓ ହୋ ହୋ।
ହୁଁ। ଆମର ୟୁନିଭର୍ସିଟି ସମ୍ବଲପୁର କିନ୍ତୁ ଆମେ ଏକ୍ଜାମ ଦେଉଛୁ ଓଡ଼ି ସେଣ୍ଟର ରହୁଛି ଯୋଉ ତ ନୟାଗଡରେ ଯାଇକି ଏକ୍ଜାମ ଦଉଛି।
ସେମିତି ହଉଛି ମାନେ ତମ ଯୋଉଠି ବି ମାନେ ପିଜି ଟା କରିପାରିବ କିନ୍ତୁ ସେଣ୍ଟର ଏକ୍ଜାମ ସେଣ୍ଟର ଅନୁସ ସାରେ ଯାଇକି ଏକ୍ଜାମ ଦବ?
ନା ନା ଯୋଉଠି ହେବାର କରିବ ଯୋଉଠି ତମର ୟୁନିଭର୍ସିଟି ଯଉଥିବ ତା ଅଣ୍ଡରରେ ଯୋଉଗୁଡା ସବୁ ଯାଉଥିବ ଷ୍ଟଡ଼ି ସେଣ୍ଟର ଯୋଉଠି ଥିବ ଯୋଉ ଯୋଉ ଜାଗାରେ ସେଠି ତମେ ଯାଇକି ପଢ଼ିପାରିବ ଆଉ।
ଅଚ୍ଛା ତାହେଲେ ଏବେ ତ ଏବେ ଏବେ ରିସେଣ୍ଟ ବୋଧେ ପି ଜି ଏକ୍ଜାମ ଟା ସରିଛି? କୋ ସେମିଷ୍ଟର ଗୋଟେ ଚାଲିଥିବ ନା କଣ ହେଇଥିଲା। ହଁ ସେ ଲିପା ଦେଇ ଦଉଥିଲେ ତ ଲିପା ଦେଇଙ୍କୁ ଚିନ୍ହିଛ?
ହଁ ହଁ ଚିନ୍ହିଛି।
ହଁ ସିଏବେ ଦଉ ସିଏ ବି ପିଜି କରୁଚନ୍ତିନା?
ତର ଇଗ୍ନୋ ବୋଧେ ନା କଣ।
ହଁ ତାଙ୍କର ସେ ବି ସେଇ ଇଗ୍ନୋରେ।
ଇଗ୍ନୋ ଯେ ମୋର ମୋର ଅଲଗା ତାଙ୍କର ଅଲା। ଡିଷ୍ଟାନ୍ସ ତା ଙ୍କର ଇଗ୍ନୋ ଇଗ୍ନୋ ପି ଜି ହେଇଥିବ ମୋର ଓ ଏସ ଓ ଉ ଟା ଓପନ ୟୁନିଭେର୍ସିଟି ଟା।
ଅଚ୍ଛା ଅଚ୍ଛା ହଁ ହଁ ହଁ।
ଅଲଗା ସେଇଟା।
ହଁ ହଁ। ଆଉ ଆଣ୍ଟି ହେରିକା ସବୁ କଣ କରୁଛନ୍ତି?
ମୁଁ ତ ରହୁଛି ମାଉସୀଙ୍କ ଘରେ। ବୋଉ ଅଛି ଗାଁରେ ଆଉ ମୋର ଗୋଟେ ଭାଇଟେ ଅଛି ସାନ।
ସେ କଣ ପଢାପଢି କରୁଛନ୍ତି?
ସିଏ ପ୍ଲସ୍ ଥ୍ରୀ ଫାଷ୍ଟ ୟର।
ଓହୋ ମାନେ ଏଇ ବର୍ଷ ହେଲା?
ନା ନା ଫାଷ୍ଟ ସେମିଷ୍ଟର ସରିଲା ତାର।
ଓହୋ।
ଫାଷ୍ଟ ସେମିଷ୍ଟର ସରିଲା ସେକେଣ୍ଡ ସେମିଷ୍ଟର ହବ ଆଉ।
ହୁଁ। ପିଲାଙ୍କ କଣ ଏକ୍ଜାମ ପାଇଁ କୋଶ୍ଚିନ କରୁଛ?
ହଁ ବା ସେ ଜଣେ ସାର୍ ସାର୍ଙ୍କୁ କୁହା ହେଇଥିଲା ସାର୍ ମତେ ଧରେଇ ଦେଇଛନ୍ତି ଆଉ ସେ ଜଣେ ସିଏ କହିଲେ ତ ମୋର ଅଲଗା ଗୋଟେ ଅଛି ଆଉ ଓ ଲାଇଫ ସାଇନ୍ସର ସିଏ ଗୋଟେ ଫିଜିକାଲ ସାଇନ୍ସ ପାର୍ଟ ୱାନ୍ଟାପଢୋଉଛନ୍ତି ମୁଁ ସେକେଣ୍ଡଟା ପଢୋଉଛି ଲାଇଫ୍ ସାଇନ୍ସ ଟା ପ଼ଢୋଉଛି ସେ ଫିଜିକାଲ ସାଇନ୍ସ ଟା ପଢଉଛନ୍ତି। ତ ହେଇଥିପାଇଁ ମତେ ଧରେଇ ଦେଇଛନ୍ତି ଆଉ କଲେ ଆପଣ ଟିକେ କରିଦିଅନ୍ତୁ ଆଉ ମୁଁ ତ ଆଉ ଗୋଟେ କୋଶ୍ଚ କି ତିଆରି କରିବେ ଆପଣ ଟିକେ କରିଦିଅନ୍ତୁ ମୁଁ କହିଲି ହୋଉ ଠିକ୍ ଅଛି କରିଦେବା ଆଉ।
ହଁ ହଁ।
କେତେ ବାର କଣ କେମିତି ଏକ୍ସଜାମ କରାଉଛ ପିଲାଙ୍କର ସବୁ?
ପିଲାଙ୍କର ଶହେ ମାର୍କ ଖାଲି ମଲ୍ଟିପଲ୍ ଚେସ୍।
ଅ ହଁ।
ତାଙ୍କର ଗାଈ ଟା ନେଇକି ପଳେଇ ଆସିଛି ତ ସେଥିପାଇଁ ଲେ ଲେଖିଦେଲେ ସେମାନେ ଏବେ ପଠେଇ ଦେଲେ ତାଙ୍କ ପାଖକୁ ସାର ବାହାର କରିଦେବେ ତ ହେଥି ଲେଖିଦଉଛି ଆଉ। ପିଲାଙ୍କୁ ପଠେଇ ଦେଲେ ସେମାନେ ପଢିବେ ନା ପୁଣି ତ ଏଥିପାଇଁ କହିଛନ୍ତି ମତେ ଟିକେ ଆମକୁ ପଠେଇ ଦିଅନ୍ତୁ ଜଲ୍ଦି ଆମେ ପଢ଼ିବୁ ଟିକେ ଗାଇଟମ୍ ନେଇକି ପଳେଇ ଆସିଛି।
ଓ ହଁ ହଁ।
ନାଲି ହଁ ଠିକ ଅଛି।